ହାଲୋ।
ହଁ ହାଲୋ।
ହାଲୋ ଆଦିତ୍ୟ କଣ କରୁଚା?
ହଁ ବସିଛି।
ଆଉ ଖାଇସାଇଲଣି?
ହଁ।
ଆଉ କଣ ଅଛ ଏବେ?
ଏଇ ତାକୁ ବାହାରକୁ ପଲେଇଆସିଛି।
ବାହାର କୋଉଠି?
ମନେ ପଡୁନି ଏ ରାସ୍ତା
ଓହୋ ହୋ ହୋ ଆମେ ତ ଏ ରଥଯାତ୍ରା ବୋଜକରିଥିଲୁ ସାଙ୍ଗସାଥି ମିଶିକି।
କଣ କଣ କରୁଛ ଆ ହଁ।
କଣ କହୁଚ?
ଆ ଆଇଟମ କଣ କଣ କରୁଚ?
ଆଇଟମ ଆ ଭାତ ଡାଲି ହବ ସାଧା ତ କରିବାକୁ ପଡିବ ପନିରି ଅ ଅଧା ଲୋକ ସାଧା ଖାଉଛେ ଅଧା ଲୋକ ସାଧା ଖାଉନେ।
ହଁ।
ସାଧା ପନିର ହବ ପୁଣି ସାଲାଡ଼ ହବ ଆଉ ଚିକେନ କରିବାର ମଧ୍ୟ ପ୍ଲାନ୍ ଅଛି ଚିକେନ ମଧ୍ୟ ହବ। ଏଇ ପାଞ୍ଚଟି ଆଇଟମ ହବ ତମେ ଆସିବ ତ?
ଯିବି କୋଉଠି କରୁଚ?
ହଁ ଆମେ କରଶୁଣୀ ମନ୍ଦିରରେ କରୁଛୁ।
ଯ ଆଉ ନିଉ ଆଇଟମ କିଛି କରୁନ। କ ସେ ସେଇଟା ସେଇଟା ଖାଇକି ଆ ମତେ ଟିକେ ପରିସାନ ଲାଗିଲାଣି।
କଣ ଆଇଟମ କରିବା ଆଉ କଣ ଆଇଟମ କରିବାକୁ ଅଛି କି?
ଓ
ତମେ କହୁନ ତମ ଟେ କଣ ଭଲ ଲାଗୁଛି ସେଇଟା ମଧ୍ୟ କରିବା।
ଟେ ଟିକେ ଚିଙ୍ଗୁଡି ଆଉ ମାଛ ଟିକେ କରିଥିଲେ ହେ
ଚିଙ୍ଗୁଡି ମାଛ ଚିଙ୍ଗୁଡି ମାଛ କେମିତି କରାଯାଉଛି ମୋତେ ଜଣା ନାହିଁ। ଆମ ଟିକେ ଜଣା ବଲେ ମତେ କଣ କହୁନୁ ସେ ସେଇଟାକୁ ଧରିକି ଚିଙ୍ଗୁଡି ମାଛର ମଧ୍ୟ ପପ୍ଲାନ ବନେଇବା।
ମାଛ ମୁଣ୍ଡ ଛେଚେଡା ସେଇଟା କଟଗ ଟିକେ ସେଇଟାିକ କରିଦ
ଆଇଟମ ଟା କେମିତି ବନାଉଛି କୁହ ଆମେ ସେ କରିବୁ।
ଏ ଯେମିତି ଘାଣ୍ଟ କରାହାଉଛି ସେମିତି ତ ଯେମିତି ଘାଣ୍ଟ କରାହଉଛି ତା ମାଛ ଆଉ ଚିପୁଡି ଛେଚିକି ପକା ହବ
ଆଚ୍ଛା ଆଉ ଚିକେନ ପକୋଡା ମଧ୍ୟ କରିବା କି?
ହଁ କରିବା ଯେ ଦ ତିନଟା ଟିକେ ଆଇଟ କରିଲା ବେଳକୁ ସେଇଟା ଟିକେ ଖାଇପାରିବ କି ନ ଖାଇ ପାରିବ ସେଇ କଥା
ଭାଇ ଯଦି ଆଇଟମ ବଢେଇବା ତାହେଲେ ପଇସା ମଧ୍ୟ ବଢେଇବାକୁ ପଡିବ। ତୋମେ ରାଜି
ଏ ଗଣିନୁ ଆମେ। ଆମର ରାଜି ନାଇ। ପଇସା ଆରେ ପଇସା ନୁହଁ ମାନେ କିତି ହବ।
ହଉ ଠିକ ଅଛି ତାହେଲେ ଆମେ ଚିକେନ୍ ପକୋଡ଼ା ଆଉ ଚିଙ୍ଗୁଡ଼ି କରିବା ଠିକ ଅଛି।
ଚିଙ୍ଗୁଡି ମାଛ ମୁଣ୍ଡ ଛେଚା ଟାରେ ହବ। ସେଟା
ହଉ ଠିକ ଅଛି ସେଇଟା ମଧ୍ୟ କରିବା। ମାଛ ମାଛ ଛେଚେଡା ମଧ୍ୟ କରିବା। ଆଉ ତୋମେ ଆଜି ତୋମ ଘରେ କଣ ରୋଷେଇ ହେଇଥିଲା?
ଆଜି ହେଇଥିଲା ଭାତ, ଡାଲି ଆଉ ଝୁଡ଼ଙ୍ଗ ଭଜା।
ହଉ, ହଉ, ହଉ ଠିକ ଅଛି ଭାଇ ଭାଇ ତୋମେ ଚିକେନ୍ ବିରିୟାନୀର ରେସିପି ଟା ଜାଣିଛ କି?
ହଁ ଜାଣିଚି, ଜାଣିଚି।
କହୁନ କେମିତି କଣ କରାହଉଚି ମୋତେ ଖାଇବାକୁ ଇଚ୍ଛା କିନ୍ ତୁ ମୋତେ ଜଣା ନାହିଁ କେମିତି କଣ କରାଯାଉଛି ତ ତେଣୁ କରି ମୁଁ ପଚାରିଲି।
ଫାଷ୍ଟ ଫାଷ୍ଟ ଖାଲି ଗୋଟେ ଚା ଯେମତି ଚାଉଳ ଟିକେ ଅଧା ନାଇନଟି ସିକ୍ସଟି ଫାଇଭ୍ ଚାଉଳ ବାହାର କରି କାଢିଦବ। ତାହିରେ ତାପରେ ଚିକେନ୍ ଯାହା ସ୍ଵାଦ ଅନୁସାରେ ଯାହା ଚିକେନ୍ ଫିକେନ୍ ଦରକାର ଅଧା, ଚିକେନ୍ କୁ ଚିକେନ୍ ତାପରେ ଆଉ ତାଇରେ ଅଦା ରସୁଣ ସେମତି ପକେଇକି ଦହି ଟିକେ ପକେଇବା ଆଉ ତାହିରେ ଭଞ୍ଜା ପାଉଡର ଜିରା ପାଉଡର ଏଗୁଡା ମସଲା ମସଲି ଗୁଣ୍ଡ ହବ। ପକେଇକି ମେଗିନେଟ କରି ରଖିଦବା। ଯେତେଳେ ଭାତଟା ଫୁଟିବ ସେ ହେଇଯିବ କାଢିଦବା। ତାପରେ ମେଗନେଟ୍ କରିଚନ୍ତି ଚିକେନ୍ ଟାକୁ ସେଟାକୁ କଷିବ।କଷି ସାଇଲା ପରେ ସେଟା ଗୋଟେ ଦମ୍ ତିଆରି ଦମ୍ ତିଆରି ହେଇଗଲେ ଆଗେ ଚିକେନ୍ ଟିକେ ରଖିଦବ। ତା ଭାତ ଟିକେ ରଖିଦବ। ଏ ସହଜ ପ୍ରସେସ୍ ବା ଆଉ କିଛି ନାହିଁ। ସହଜ ଉପାୟ ଏମିତି କରିକି ମଝିରେ ଲେୟାର ଗୋଟେ ଦେଇଦବା। ତାପରେ ହବତ ଆଉ ଟିକେ ଦଶ ମିନଟ୍ ଛଡ଼ିଦବା ଚିକେନ୍ ହବ। ଆ ତା ଦିହରେ ତ ମସଲା ବୋଧେ ତ
ସାଲାଡ୍ ପାଇଁ କଣ କଣ ପନିପରିବା ଦରକାର କି?
ସାଲାଡ୍ ପାଇଁ କଣ ପନିପରିବା ଦରକାର? ପିଆଜ, ପିଆଜ ଟିକେ ଦହି ପେକେଟ୍ ଟେ ଆଉ ମରିଚ ଆଉ
ଓହୋ ଓହୋ ଏତିକିରେ ହେଇଯିବ?
ହଁ ଏତିକିରେ ହେଇଯିବ। ଆଉ କଣ ଦରକାର
ସାଧା ବିରିୟାନୀ ମଧ୍ୟ କରିଲେ ଏ ପ୍ରୋସେସ୍ ରେ ହେଇଯିବ ତ?
ହଁ ସାଧା ବିରିୟାନୀ ଏମିତି କା। ସାଧା ବିରିୟାନୀ ଟା କଣ। ସାଧା ବିରିୟାନୀ ତାର ଟିକେ ଚିକେନ୍‌ ବିରିୟାନୀ କଣ ଟେଷ୍ଟ ହଁ, ହଁ, ସାଧା ବିରିୟାନୀ ଟିକେ ଖା ଖାଇବ ଯଦି ଚିକେନ୍ ବିରିୟାନୀ ଟା। ଚିକେନ୍ ବିରିୟାନୀ ଟା ଖାଇବାକୁ ଭଲ। ଆଇରି କଣ ପ୍ରସେସ୍ କଣ କରା ହଉଚି। ଭାତ କି କରା ହଉଚି କଣ ଏଇଟା ଟିକେ ଭାଜିବାକୁ ପଡିବ। ଏଟା ଛାଡ଼ିିକି ଭାଜି ଆଉ କିଣିବାକୁ ପଡୁଛି।
ଆଚ୍ଛା, ଆଚ୍ଛା, ଆଚ୍ଛା ତାହେଲେ ପ୍ରୋସେସ୍
ହଉ ଭାଇ ଯୋଉ ମାଛ ଚେଛଡା ଏବଂ ଚିଙ୍ଗୁଡ଼ି କହିଲ ଚିଙ୍ଗୁଡ଼ି କଣ ଚିଙ୍ଗୁଡ଼ି ତରକାରୀ କରିବା ତ
ହଁ ଚିଙ୍ଗୁଡ଼ି ଆରେ ଚିଙ୍ଗୁଡି କଣ ଚିଙ୍ଗୁଡ଼ି ଗୋଟେ ମସଲାର ଗୋଟେ ପରିବା ମାଛମୁଣ୍ଡଟା ମାଛ ମୁଣ୍ଡଟା କରହଉଛି ତରକାରୀ କରିବା ହେତୁ ତାପରେ ମାଛଟାକୁ ଛାଣି ଭାଯିକି ପଛରେ ଛିଞ୍ଚିକି ସେଥିରେ ପକେଇବା। ଏବେ ତାର ବାସ୍ନାଟା ଗୋଟେ ଅଲଗା ଆସିବ। ପଶିଯିବ ସିଆଡ଼େ। ହଉ ମାଛ ମୁଣ୍ଡ ଛେଞ୍ଚେଡ଼ା । ଆଉ ଚିଙ୍ଗୁଡି ମସଲା ଟା ଆଉ ଆଉ କଣ।
ଓ ହୋ ହୋ ହଉ ହଉ।
କହିଲି ବା ଶୁଣ ଭାତ ଟିକେ କରିବା ଡ଼ାଲି ଟିକେ କରିବା ହେଲା
ହଁ ଭାଇ ଆଉ କଣ ତମର କଣ କଣ ଇଚ୍ଛା କୁହନ୍ତୁ ଆଇଟମ?
ହବ। ଟିକଏ କରିବା କୋଉ ପାମ୍ପଡ଼ କରିବା ଆଉ ସେ ଆଉ ସେ ସମୟରେ କଟକି ବାହାର ମଜା ଯେ ଏଇଟା ଟିକେ ଚିପ୍ସ ଟିକେ ଲୋକ ଟେ ଖାଇବାକୁ ଟିକେ ଭଲ ପାଇବେ ଭଜା ଟା କଣ ଭଜା ଟା ଘରେ ବି ଏମିତି ଖାଉ
ଠିକ୍ ଅଛି ମୁଁ କହୁଛି ଚିପ୍ସ ନ କରିକି ଆମେ ଚିକେନ୍ ତରକାରୀ ଯୋଉ କରିବା ଚିକେନ୍ ତର ଅଦା କରିକି ଚିକେନ ତରକା ଟିକେ ଏବଂ ଚିକେନ୍ ପକୋଡା କରିଦେଲେ ମଧ୍ୟ ଚିକେନ୍ ପକୋଡା ଖାଇବାକୁ ହେଲେ ମଧ୍ୟ ବହୁତ୍ ଲାଗିବ। ହଁ ପରା ଚିପ୍ସ୍ ତ ଆମେ ଡେଲି ଖାଉଛନ୍ତି ଚିକେନ ପକୋଡା ତ ଆମେ ଡେଲି ଖାଉନାହାନ୍ତି ନା ମୋ ହିସାବରେ ଚିକେନ ପକୋଡା ଟା କରିବା ଠିକ୍।
ଟିକେ ଏଇଟା ବି କରିଦେଲେ ହବ ଆଉ ପନିର ପନିର ଛତୁ ପନିର ଗୋଟେ ଅଲଗା ଇଏ ହଁ କରିବା ଯେ ଆଉ ଛତୁ ପନିର୍ ଗୋଟେ ଭେଜ ଆଇଟମ୍ କରିବା
ଭାଇ ପନିର ତରକାରୀ ତ ପନିର ତରକାରୀ ତ ହବ ପନିର କୁରୁମା ହବ।
ଆଉ ଛତୁ ରେ କଣ ଗୋଟେ ଟିକେ ଭଲ ଲାଗିବ।
ଛତୁର ଆମେ କରିବା ଛତୁର ଆମେ ଛତୁ ଚିଲି କରିଦେଲେ ଭଲ ଟେଷ୍ଟ୍ ଲାଗିବ ଛତୁ ଚିଲ୍ଲୀ- ଆଇଟମ୍ ମୁଁ କେମିତି କରାହଉଛି ଜଣା ନା ମୁଁ କହିବି।
ଭାଇ ମତେ ମୁଁ କଣ ରୋଷେଇଆ ତ କରିବା ଯେ ଆମେ ତ ସବୁ ମିଶିକି କରିବା। ହେଲେ ମତେ କୋଉଟା ମତେ ମୋ ନନଭେଜ୍ ଆଇଟମ୍ ଟା କରିଦେବି। ନିରାମିଷ ଟା କରିଦେବି ତମେ ସାଧା ଟା କରିଦେବ।
ସାଧା ହବ ରୋଷେଇ ରୋଷେଇଆକୁ ଡାକିବା କିଛି ଅସୁବିଧା ନାହିଁ।
ଡାକିଦବା ଯେ ଆରେ କାହିଁକି ଡାକିବା ସିଏ ନେବ ପଇସା। ଆମକୁ କଣ ଆସୁଛି।
ଆରେ ପଇସା ନଉ ଆ ପଇସା ନବ ସାଇଜ ରେ ବନେଇକି ଦବ ନା। ଆଉ ଆମେ କାହାକୁ ସେତେ ଆସିନି ସାଇଜରେ ବନେଇବାର। ଅସୁବିଧା ହବନି ପଇସା ମଧ୍ୟ ନଷ୍ଟ ହବ ବହୁତ୍ ଦିନ ପରେ ସାଙ୍ଗସାଥି ସବୁ ମିଶୁଛେ। ଏବଂ ବହୁତ୍
ଆରେ ବହୁ ବହୁତ୍ ଦିନ୍ ଏଇଟା ଗୋଟେ ରହିବ।
କିନ୍ତୁ ନିଜେ ରାନ୍ଧିକି ଖାଇଲେ ମଧ୍ୟ ମଜା ଲାଗିବ।
ହଁ ସେଇଟା ଏକା ମୁଁ କହୁଛି।
ତାର ଠିକ୍ ଅଛି ତାର ମଜା ମଧ୍ୟ ଅଲଗା ହଉ ଠିକ୍ ଅଛି। ଆମେ ନହଲେ ନିଜେ ରାନ୍ଧିବା। ଆମେ ନହେଲେ ନିଜେ ରାନ୍ଧିବା ଆମର ତମେ ଆଦିତ୍ୟ ତମେ ମୁଁ ଆମେ କରିବୁ ନଅ ତାରିଖ ଦିନ ଠିକ୍ ଅଛି।
ହଁ ହଁ।
ତାହେଲେ ମୁଁ ତମକୁ ଯୋଉ ଯୋଉ ସାମାନ୍ କହିବି ତମେ
ହବ ହଁ ମତେ ତାର ସେଟା ପଠେଇ ଦବ ମୁଁ
ମୁଁ କହିଦଉଛି ବହୁତ୍ କମ ସାମାନ୍ ଅଛି ଠିକ୍ ଅଛି। ପନିର୍ ପନିର୍ ଆଣିବ। ପନିର ଗୋଟେ ଦଶ କିଲୋ ଆଣିବ ଠିକ୍ ଅଛି।
ଏ ଦଶ କିଲୋ ଆଣିକେ କଣ କରିବା ଏ ପଚାଶ କିଲୋ ଛଅ ସାତ କିଲୋରେ କଣ
ଓ ଠିକ ଅଛି ଆ ନାଇଁ ଆମର ବାରଟା ପିଲା ଆସିବେ ତ ଦଶ କିଲୋ ମତେ ଲାଗୁଛି ଠିକ ହବ।
ନାଇଁ ମ ଆଉ ଟିକେ କମ୍ ପରିମାଣରେ ଟିକେ ହୁଅନ୍ତା ସାର୍ ଟିକେ ନନ ଭେଜ୍ ମୋର ଟିକେ ପଳେଇ ଗୋଟେ ଦିଇ ଟା
ଆଚ୍ଛା ହଁ ହଁ ଠିକ ଅଛି ନାଇଁ ସମସ୍ତେ ଖାଇବା ନା ପନିର ସେମିତି ନାହିଁ ସମସ୍ତେ ଖାଇବା ଖାଲି ନନଭେଜ ପିଲା ଖାଇବେ ସେମିତି ନାହିଁ ସମସ୍ତେ ପନିର ଖାଇବା
ଆଉ କଣ?
ଆଉ ପନିର ଆଉ ବିଭିନ୍ନ ଚିକେନ ମସଲା ଏଭର୍ ଗ୍ରୀନ ମସଲା ଯାହା ଯାହା ତମେ ଟିକେ ଲିଷ୍ଟ ପଠେଇ ଦଉଛି ଠିକ୍ ଅଛି ତୁମେ ପନିର ଆଉ ମସଲା ଧରିକି ଆସିବ ହଁ ଆଉ ପନିପରିବା ତ ମୁଁ ଆମ ଦୋକାନରୁ ନେଇଯିବି ଠିକ ଅଛି କିଏ କିଏ ତ ତମେ ମୁଁ ଠିକ ଅଛି ଶ୍ରୀକାନ୍ତ ବିଭୁ ଭାଇ, ଲଲିତ, କରନ, ଆଶିଷ, ସନ୍ଦୀପ ଆଉ କୋଉ ଆଉ ଲଳିତର ତାଙ୍କର କଲେଜର ସାଙ୍ଗ ଶ୍ରୀକାନ୍ତର ମଧ୍ୟ ବହୁତ କଲେଜର ତାଙ୍କ ଦୁଇ ତିନି ଜଣ ଏମିତି ହୋଇକି ଟୋଟାଲ ବାରଟା ପିଲା ହଉଛନ୍ତି। ଠିକ ଅଛି।
ତାଙ୍କ ତାଙ୍କ ବି ତାଙ୍କେ ସବୁ ରେଡି ତ ସବୁ ଆ କ
ହଁ ଭାଇ ରେଡି ରେଡି ରେଡି ତାଙ୍କର ହେଇ ଦୁଇ ଜଣ ଚିକେନ ଖ ଖାଇବେନି ସେଥିପାଇଁ ପନିର କରାହବ। ବହୁତ ସବୁ ରେଡ଼ି ଭାଇ ଖାଲି ମୁଁ ତମକୁ ଆଠ ତାରିଖ ଦିନ ଫୋନ୍ କରିଲେ ତମେ ହେତୁ କରିକି ସାମାନ ସବୁ ଆଣିକି ଘରେ ରଖି ଦେଇଥିବ ଆମେ ଠିକ ଦଶଟାରେ କାଟ ରୁ ବାହାରିକି କରେଶୁଆଣି ମନ୍ଦିକୁ ମନ୍ଦିରକୁ ପଳେଇବା ଠିକ ଅଛି।
ହଁ ହଉ।
ଭାଇ ହଣ୍ଡାହାଣ୍ଡି ତମର କିଏ ଚିହ୍ନା ପରଚ ଅଛି କି?
ସିଏ ସେ କହିଛ
ଆଛା ଆଚ୍ଛା ଠିକ ଅଛି ସବୁ ସେ ସବୁ ସେ ଟିଙ୍ଗ ଆମେ କରିବା ଠିକ ଅଛି ଭାଇ
ହ
ତାହେଲେ ମୁଁ ରଖୁଛି।
ଓହୋ କେତେ ଟ
ଆ